ହଁ
ହ୍ୟାଲୋ।
କଣ କରୁଛନ୍ତି?
ଏ ମୁଁ ଟିକେ ଯାଉଥିଲି ମାର୍କେଟ ଛୁଆ ପିଲାଙ୍କ କଥା ବୁଝିବାକୁ ଆଉ।
ହୁଁ ହୁଁ, ଆଉ ଦେହ ଭଲ ଅଛି ଆପଣଙ୍କର?
ହଁ। ଆଉ ଆମେ ଯାଇଥାନ୍ତୁ ଟିକେ ଏ କହୁଥିଲେ ଛୁଆ ପିକନିକ ଯିବାକୁ ଯେ ଆମର ଭଲ ତୀର୍ଥସ୍ଥାନ କୁଆଡ଼େ ଅଛି ଆଜ୍ଞା କହିପାରିବେ କି ଆମ ଢେଙ୍କାନାଳ ଜିଲ୍ଲାର।
ଢେଙ୍କାନାଳ ଜିଲ୍ଲାର
ହଁ।
ଆମର କପିଳାସ ଅଛି ଢ଼େଙ୍କାନାଳ ର। ଯୋଉ କପିଳାସ ଆମର ଅଛି ଆମର ଇଏ ଢ଼େଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏହା ଏକ ମହା ଦେବଙ୍କ ମନ୍ଦିର ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି। କପିଳେଶ୍ୱର ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହରର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ ଏହା ଢ଼େଙ୍କାନାଳ ସହର ଠାରୁ ଚବିଶି କିଲୋମିଟର ଏବଂ ରାଜଧାନୀ ଭୁବନେଶ୍ୱର ଠାରୁ ନବେ କିଲୋମିଟର ଦୂରରେ ଅବସ୍ଥିତ।
ଏହା ସମୁଦ୍ର ପତ୍ତନ ଠାରୁ ବାଇଶିଶହ ଅଣଚାଳିଶି ଫୁଟ୍ ଉଚ୍ଚରେ ଅବସ୍ଥିତ ଏହାର ମୁ ମୁଖ୍ୟ ମନ୍ଦିର ଉଚ୍ଚତା ଷାଠିଏ ଫୁଟ ଓ ମନ୍ଦିରକୁ ଯିବା ପାଇଁ ଦୁଇଟି ରାସ୍ତା ମଧ୍ୟ ଅଛି। ଯାହାକି ତେରଶହ ବାଉନ ପାହାଚ ଚଢ଼ିକି ଯିବା ପାଇଁ ଲୋକଙ୍କ ପାଇଁ ରାସ୍ତା ଅଛି। ଓ ଆଠଟି ବାର ସରି ବାରଟି ବାର ବାଙ୍କ ଅଛି। ଯାହାକି ଆଠ କିଲୋମିଟର ବିଶିଷ୍ଟ ରାସ୍ତା।
ଓ ହ
ଆଉ ଗଙ୍ଗବଂଶୀୟ ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିରକୁ ବାରଶହ ଛୟାଳିଶି ଖ୍ରୀଷ୍ଟାବ୍ଦରେ ନିର୍ମାଣ କରିଥିଲେ। ଏହାର ବାମ ପାର୍ଶ୍ଵରେ ଏ ପ୍ରାୟମାର୍ତ କୁଣ୍ଡ ଓ ଡ଼ାହାଣ ପାର୍ଶ୍ଵରେ ମରିଚିକା କୁଣ୍ଡ ମାନେ ଅଛି ସେଇଠି। ଆଉ ଏହାର ଜଗମୋହନ କା କାଠରେ ତିଆରି ମାନେ ଏଇ ଯୋଉ ମନ୍ଦିରର କଳାକୃତି ଭିତରେ ଯୋଉ କଳାକୃତି ଆମର ହେଇଛି ଏ ଜଗମୋହନ କା ହଁ ସେ ନି ମାନେ କାଠରେ ତିଆରି ହେଇଛି ସବୁ ଆମର ପୁରାଣ ଶା ସଂସ୍କୃତି, ନାଚ, ଗୀତ ସେଇ କାଠରେ ସବୁ ନିର୍ମିତ ହେଇଛି ଯାହା ଫ ଦେଖିକି ବହୁତ୍ ଖୁସି ପାଇପାରିବେ ମହାଦେବଙ୍କ ବ୍ୟତ ବ୍ୟତୀତ ଏହି ଦେବୀ ପାର୍ବତୀ, ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତା ମନ୍ଦିର ମଧ୍ୟ ଅବସ୍ଥିତ। ଶ୍ରୀ ଜଗନ୍ନାଥଙ୍କୁ ପାର୍ଶ୍ଵ ଦେବତା ଭାବେ ଅବସ୍ଥାପିତ କରାଯାଇଛି। ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ଵନାଥଙ୍କ ମନ୍ଦିର ମଧ୍ୟ ଅଛି। ମାନେ ବିଶ୍ଵନାଥଙ୍କ ମନ୍ଦିର ଅଛି ଯୋଉ ଯାହାକି ସ୍ଥାନୀୟ ଲୋକ କି ଗାଁ ଲୋକ ମାନଙ୍କ କହିବା ଅନୁସାରେ ସେ ମନ୍ଦିର ମାନେ ଚନ୍ଦ୍ରଶେଖରଙ୍କଠାରୁ ମନ୍ଦିର ଠାରୁ ଆହୁରି ପୁରୁଣା। ସେଇଥିପାଇଁ ସେଠିକାର ଲୋକ ଆକୁ ବୁଢ଼ା ଲିଙ୍ଗ ମଧ୍ୟ କୁହନ୍ତି। ଆପଣ ଗଲେ ସେ ଉପରେ ଦେଖିବେ ସେ ପୁରୁଣା ସିଏ ଆଠୁ ଆହୁରି ପୁରୁଣା ବୋଲି ଲୋକ କହୁଛନ୍ତି। ତା ପରେ ଉଁ କପିଳାସର ମାନେ ବାବଦରେ ଅନେକ କି କିମ୍ୱଦନ୍ତୀ ମଧ୍ୟ
କି ଆମେ ହି ହୁଁ ହୁଁ ଆମେ ଥରେ ଗୁଗୁଲରେ ସେ ସର୍ଚ୍ଚ କରିଥିଲେ ଛୁଆ କହୁଥିଲେ ଯେ ସେଠି କଣ ଗୋଟେ ଦେଖଉଛି ପାର୍କ ଅଛି କି ସେଠି ଉଁ? କପିଳାସରେ କୋଉଠି?
ହଁ ପାର୍କ ଅଛି।
ହଁ ସେ ଗୁଗୁଲରେ ଦେ ଦେଖୁଥିଲେ ଛୁଏ
ସେ ଆମର ପଶୁ ପକ୍ଷୀଙ୍କ ପାଇଁ ଜୁ ଅଛି ଯୋଉ ଯୋଉଥିରେ କି ଆମର ଅ ବାଘ ଆଉ ହରିଣ ଆଉ ସରୀସୃପରେ କହିବାକୁ ଗଲେ ଆମର ଅଜଗର, ଅହିରାଜ ଅ ନାଗସାପ ଆଉ ଯୋଉ କଳା ନାଗ ସାପ ଯୋଉ କୁହନ୍ତି ସିଏ ବି ଅଛି ଠେକୁଆ ଅଛନ୍ତି। ଆଉ ବିଭିନ୍ନ ପ୍ରଜାତିର କୁମ୍ଭୀର ଖଣ୍ଟିଆ କୁମ୍ଭୀର ଅଛନ୍ତି। ଆଉ ବିଭିନ୍ନ ଆମର ଅଛି ଗୋଟେ ଏକ୍ୱାରିଅମ୍ ବା ଆମର ମା ଛ ରହଣୀ ସ୍ଥଳୀ ମଧ୍ୟ ଅଛି ମୟୂର ଅ ଅଛନ୍ତି ଆଉ ବିଭିନ୍ନ ପକ୍ଷୀ ଅଛନ୍ତି। ଯେମିତି କିି ଶୁଆ, ସାରି ଉ ମୟର। ଅ ଅ ଚାଇନାର ମାନେ କୁକୁଡ଼ା ଆଉ ଗୋଟେ ବନରାଜ କୁକୁଡ଼ା। ଗୟଳ ଗାଈ ଏମିତି ସବୁ ଦେଖିବାକୁ ମିଳେ ଯାହାକି ଛୋଟ ଛୁଆମାନାନଙ୍କୁ ମାନେ ବହୁତ ଉପଭୋଗ କରନ୍ତି ଆଉ।
ହୁଁ, ହୁଁ, ହୁଁ, ହୁଁ।
ଆଉ ଯିବେ ତାହେଲେ ସେଠି ଆପଣ ବୁଲିବା ପାଇଁ ସେଠିକି?
ହଁ ଦି -ଦି ଆଉ ଆଉ କେଉଁଠି ଅଛି ଆଉ? ମୋ ପାଖରେ ଗୋଟେ ଗାଡ଼ି କରିକି ଆମେ ଗାଡ଼ି କରିକି ଯିବୁ ତ ତେଣୁ ପୁରା ହେ ଗଲେ ସେଇଟା କଣ ଖାଲି ଗୋଟେ ଦିନ ଆଗେ ଯିବ କି ଆଉ ପୁଣି ସକାଳୁ ଦଳୁ ସନ୍ଧ୍ୟା ଏତେ ବୁଲିବେ ନା। ଗାଡ଼ି ହକ୍ ଭଡ଼ା କରିବୁ ତେଣୁ ଆଉ କେଉଁଠି ସେଠି ସେଠି ଦେଖିକି ଆଉ କେଉଁଠି ଯାଇକି ପାଖ ମନେ ସେମିତି ଗୋଟେ ଦିନ ଭିତରେ?
ହଁ ଆମର ଅଛି ସେଠି ସପ୍ତ ଶଯ୍ୟା ଅଛି। ଆଉ ଆମର ଜୋଅନ୍ଦା ମଠ ଅଛି। ଯୋଉଠି କି ଆମର ଶୂନ୍ୟ ମନ୍ଦିର ବିହାର ଯୋଉ କୁହନ୍ତି ମାନେ ଶୂନ୍ୟ ମନ୍ଦିରରେ ଭବା ତମକୁ ଆମ ଉଁ ତାର ସେଇଠି ଗଲେ ଆ ଆପଣ ବହୁତ ମୁଁ ମାନେ ଉଁ ପାଇବେ ମହିମା ଠାକୁରଙ୍କର।
ହଁ ହଁ ହଁ ହଁ ଯୋରନ୍ଦା।
ହୁଁ।
ହଁ।
ଏଠି ମହିମା ଅଲେଖ ଯିଏ ଅଛନ୍ତି ସେଠି ବାବା ମାନେ ବି ଅଛନ୍ତି। ଆଉ ଏଠି ବିଶ୍ଵ ପ୍ରସିଦ୍ଧ ଜୋରନ୍ଦା ମେଳା ଆମର କରାଯାଏ ଯାହାକି ପବିତ୍ର ମାର୍ଗ ମାସ ଚତୁର୍ଦ୍ଦଶୀ ଅବସରରେ ବ୍ରାହ୍ମ ମୁହୂର୍ତ୍ତରେ ସାଢ଼େ ତିନିଟାରେ ଏ ଗାଦି ମନ୍ଦିର ଶୂନ୍ୟମ ମନ୍ଦିର ଓ ଧୋ ଧୋନି ମନ୍ଦିର ଅଖଣ୍ଡ ଜୋରି ମନ୍ଦିର ଓ ଅନ୍ୟାନ୍ୟ ଉପାସନା ପିଠିରେ ନୀତି ଆରମ୍ଭ ହୋଇଥିଲା ଏଠି ଆମର ଆରମ୍ଭ ହୋଇଥିଲା ବିଶ୍ଵ ପ୍ରସିଦ୍ଧ ଗୋଟେ ଜୋରନ୍ଦା ମେଳା ମାନେ ଶନିବାର ପବିତ୍ର ମାସ ଚତୁର୍ଦ୍ଦଶୀ ଅବସରରେ ବ୍ରହ୍ମ ମୁହୂର୍ତ୍ତ ସାଢେ଼ ନିଟାରେ ଗାଦି ମନ୍ଦିର ବା ଶୂନ୍ୟ ମନ୍ଦିରରେ ସେଠି ଆମର ଦୀପ ଅଗ୍ନିଅ ସଂଯୋଗ କରାହେଇଥିଲା।
ହୁଁ ହୁଁ ହୁଁ।
ଆଉ ସେଠିକି ଯିବେ ଆପଣ ଦେଖିବେ ବି ଆଳତି ଦେଖିବେ ଏ ବହୁତ ଆମର ସେଠି ବହୁତ୍ ପ୍ରାୟ ମେଳାରେ ଦଶ ଦଶ ପନ୍ଦର ଲକ୍ଷ କୋଡ଼ିଏ ଲକ୍ଷ ଲୋକ ବି ଆସନ୍ତି। ହୁଅନ୍ତି। ଆପଣ ରଜରେ କୁଆଡେ କଣ ଆପଣଙ୍କ ଗାଁ ଗାଁରେ ରଜ କେମିତି କଣ ହେଲା?
ହଁ ରଜ ତ ସବୁ ଛୁଆ ସବୁ ଗଣେ ରଜ ଆମର ମହୋତ୍ସବ ହେଇଥିଲା ରଜ ମହୋତ୍ସ ସେଇଦିନ ସବୁ ଗେଷ୍ଟ ଫେଷ୍ଟ ସବୁ ଡ ପକା ହେଇଥିଲା ସବୁ ଛୁଆ ଡାକିଥିଲେ ସେ ଯେମିତି ସବୁ କରିବା କଥା ସେ ସବୁ ଛୁଆ ସେମିତି କରିଥିଲେ। ସେ ତାଙ୍କୁ ଛୁଆଙ୍କୁ କିଛି ଇଏ କରିବନି। ବହୁତୁ ଆଡମ୍ବରରେ କରିଥିଲେ ବାଜା ଫାଜା ଆଣିଥିଲେ ବାଗୁଡି଼ ଖେଳଅ ଯେମିତି ହବାକଥା ହେଇଥିଲା। ରଜ ପାନ ଯୋଉ ସବୁ ଖାଆନ୍ତି ସେଠି ସେଠି ଗୋଟେ ଦୋକାନ ହେଇଥିଲା। ଆଉ ପାଞ୍ଚ ଛଅ ପ୍ରକାରର ଦୋଳି ଛୁଆ ପକେଇଥିଲେ ସବୁ ଡିଜାଇନ ଡିଜାଇନ୍ ଛଅ ପ୍ରକାରର ଦୋଳି ପଡ଼ିଥିଲା ଆଉ ମିଡ଼ିଆକୁ ବି ଡାକିଥିଲେ। ଆଉ। ଗାଁର ସବୁ ଝିଅଝିଆଣି ସବୁ। ଡକେଇଥିଲେ ସବୁ ଆସିଥିଲେ ସବୁ ଜ୍ୱାଇଁମାନେ ସବୁ ଝିଅମାନେ ଆସି ସବୁ ବ ଖେଳିକି ଗଲେ ସେଲଫିନେଇକି ଗଲେ ବହୁତୁ। ଛୁଆ କରିଥିଲେ କରିଥିଲେ ଛୁଆଙ୍କୁ ନିନ୍ଦି ହବନି। ହଁ ଛୁଆ ବହୁତ ଭଲ କରିଥିଲେ।
ଆଉ ଆପଣଙ୍କ ଆଡେ ରଥଯାତ୍ରା କଣ କେମିତି ହବ ଏ ବର୍ଷ?
ର-ରଥ ଆମର ଚାଲିଚି ରଥ ଏ ବର୍ଷ ଆମର। ସମ୍ପୂର୍ଣ୍ଣ ନୂତନ ରଥ ତିଆରି ହଉଛି। ଗୋଟେ ନୂତନ ରଥ ତିଆରି ହଉଛି ଆମର ଆମ ନିଜ ଗାଁର ଜଙ୍ଗଲରୁ ପୁରା। ଆଁ କାଠ ଆମେ ଆସି ତାକୁ ଚିରା ହେଲା ମିଲରେ। ଚିରାହେଇକି ପୁରା ଏ ବର୍ଷ ନୂଆକିରି ତିଆରି ହଉଛି ରଥ। ପୁରା ସମ୍ପୂର୍ଣ୍ଣ ନୂଆ ରଥ ତିଆରି ହଉଛି ନୂଆ ରଥ ବର୍ତ୍ତମାନ ସୁଦ୍ଧା। ନାଇଣ୍ଟି ଫାଇପ୍ ପରସେଣ୍ଟ କାମ ସରିଗଲାଣି। ନୂଆରଥର ନାଇଣ୍ଟି ଆଉ ଓନ୍ଲି ଖାଲି କଲର୍ ବାକି ଅଛି। କଲର୍ ବାକି ଅଛି ଆଉଁ। ଆମର ଏ ବର୍ଷ ବି ବାଇଶି ପାହାଚ ବି ଆମର ଏ ବର୍ଷ ହେଲା। ଏ ଆମର ଏଇ ଖଣ୍ଡମଣ୍ଡଳରେ କଉଠି ନଥିଲା। ଆଉ ଆମର ଏଇଠି ବହୁତ ଜଗନ୍ନାଥ ପ୍ରେମୀ ନା ଆମର ଏଇଠି ବହୁତ ଜଗନ୍ନାଥ ପ୍ରେମୀ। ଆଉ ତେଣୁ ବାଇଶ ପାହାଛ ଏ ବର୍ଷ ତିଆରି ହେଲା ଆମର। ଆଉ। ଆମର ଏଇଠି ଏତେ ଜଗନ୍ନାଥ ମନ୍ଦିର ଅଛି ନା ଆମ ଜଗନ୍ନାଥ ମନ୍ଦିର ଶହେ କୋଡ଼ିଏ ବର୍ଷ ହେଲାଣି। ପୁରା ପୁୁରଣା।
ହଁ ଶୁଣା ଯାଉଛି ବି ସେଠି ମାଦଳ ପାଞ୍ଜିରେ ବି ଆପଣଙ୍କ ଜଗନ୍ନାଥ ମନ୍ଦିରର ନାଁ ଅଛି ବୋଲି।
ହଁ ହଁ ଉଁ ସେଥିପାଇଁ। ଉଁ ଚାଲିଛି ଭଗବାନ ସ ଭଗବାନଙ୍କର ତ ସବୁ ଇଚ୍ଛା ସିଏ ସବୁ କରୁଛି ଆମେ କଣ କରୁଛେ। ଆମେ ତ ସାମାନ୍ୟ ମଣୀଷ।
ଭୋକ ଆପଣ ଖାଇବାକୁ କଣ ଭଲ ପାଆନ୍ତି?
ମୋର ସବୁବେଳେ ଟିକେ ଭେଜ୍ ଉପରେ ମୁଁ ଭଲ ପାଏ। ଯଉ ନନଭେଜ ଟିକେ ପସନ୍ଦ କରେନି କାହିଁ ନା। ହଁ ନିରାମିଷ ଉପରେ କାହିଁକି ନା ମୁଁ ଆଇଁଷ ଟା ଆଜିକାଲି। ଡାଇବେଟିସି ଗ୍ୟାଷ୍ଟିକି ଏଇସବୁ ବିଭିନ୍ନ ପ୍ରକାର ରୋଗ ଆମକୁ ଭଗବାନ ଏତିକି ଦେଇନାହାନ୍ତି ସେ ଏତିକି ହେଇନି। ! ! ! ! ! ! ! ! ! ! ଜଁ ଯେ ଡେଲି ଆମକୁ ମେଡ଼ିସିନ୍ ନବାକୁ ପଡ଼ିବ। ତେଣୁ ସେମ ଟିକେ ଭେଜ୍ ଉପରେ ମୁଁ ଟିକେ ଉଁ ଟିକେ ଭଲ ଲାଗେ ଆଉ। ଯେ କଲରା କଲରା ମୁଁ ଟିକେ ଭଲ ପାଏ ଭେଣ୍ଡି ବି ମୁଁ ଭଲ ପାଏ।
ହଁ।
ଏ ସବୁ ମୁଁ ଖାଏ। ଆଉ ମୁଁ ତେଲ ଭାଜି ବେଶୀ ଭଲ ପାଏନି। ମୁଁ ତେଲ ଭାଜି ବେଶୀ ଭଲ ପାଏନି ମୁଁ ସବୁବେଳେ ଟିକେ ଚାଷୀ ଲୋକ ଆମେ ଆଉ। ଆମେ। ଉଁ ସବୁବେଳେ ଭେଜ ଉପରେ ହବ୍ ଆମ ବାଇରେ ସବୁପ୍ରକାର ହଉଛି ନା।
ହୁଁ ହୁଁ। କଣ କଣ ସବୁ ବାଇରେ ଲଗେଇଛନ୍ତି?
ବାଇରେ ଆମର ସବୁ ବାହାରୁଛି ବାଇରେ ଆମର। ବର୍ଷ ଅ ଉଁ ବର୍ଷ ତିନିଶ ପଂଷଠି ଦିନିଆ ଆମ ବାଇରୁ ଆମର। ତିନି ଭାଗେ ଆମର ବାଇରୁ ବାହାରିବ ଆଉ ଭାଗେ କିଣା। ଆମ ବର୍ତ୍ତମାନ ଆମ ବାଇରୁ ଅମୃତମଣ୍ଡା ବାହାରି ବସି ଶାଗ ବାହାରିବ, ଭେଣ୍ଡି ବାହାରିବ, କାକୁଡ଼ି ବାହାରିବ। ଜହ୍ନି ବାହାରିବ, ବାଇଗଣ ବାହାରିବ, କଞ୍ଚାଲଙ୍କା ବାହାରିବ। ଆଉ ଆମ୍ବ ବାହାରିବ। ଉଁ ଉଁ ଆଉ ହୁଁ ପିଜୁଳି ବାହାରୁଚି, କମଳା ବାହାରୁଚି, ଲେମ୍ବୁ ବାହାରୁଚି। ଉଁ ପଣସ ବାହାରୁଚି। ବିଭିନ୍ନ ବାଇରେ ଆମର ସବୁ ପ୍ରକାର ଜିନିଷ ବାଇରୁ ବାହାରୁଛି।
ହଁ ଆପଣ ଏଇ ଯୋଉ କୋ ପନିପରିବା ଚାଷ କରନ୍ତି କୋଉ ପଦ୍ଧତିରେ କଣ ଶାଗ ଯେମିତିକି ହୋଉ ଯେମିତିକି ବାଇଗଣ ହୋଉ? କୋଉ ପଦ୍ଧତିରେ ଚାଷ କରନ୍ତ?
ଆମେ ଟିକେ ବାଇରେ ଆମେ ନିଜେ ଆ ଗାଁ କରିିକ ଖାଇବା ନିଜେ ଖାଇବା ହେରା ବି ବିକାବୁକି ନାହିଁ ଆମେ ଚାଷୀ ଲୋକ ବାଇରେ ଯେ ଆମର ବାରି ଆମର ଯେତିକି ଅଛି ସେତିକିରେ ଆମେ ଯେତିକ କରିବା ଆମେ ନିଜେ ଖାଇବା ପାଇଁ। ଆମେ କରୁ ଖତ ଓପରେ ଟିକେ ଆମେ ଦେଇକି କରୁ କମ୍ପୋଷ୍ଟ ଖତ ଟିକେ ଆମେ
ଅଧିକ ପ୍ରାଧାନ୍ୟ ଖତ ଉପରେ ଦିଅନ୍ତି ଆଉ।
ହଁ ଆମେ ଆଉ ସେ ସାର ଫାର ୟୁଜ୍ କରୁନା ଆମେ କହିବୁ ଏ ଘରୁ
କରନ୍ତିନି ଆଉ।
ନାଇ ନା କାହିଁକିନା ଆମେ ଜାଣିମୁ ସିଏ ଦେ ଏଁ ବଜାରରୁ ତ ଆମେ ଆଣୁ ଯେ ସେ ସାର ପକା ଜିନିଷ ଆମେ ବାଇରେ ଯଦି ସେଇ ସାରା ପକା ଜିନିଷ କରି ଫାଇଦା କଣ? ତେଣୁ ଆମେ ତାକୁ ଆମ ଟିକେ ଖତ ଓପରେ ପ୍ରାଧାନ୍ୟ ଦୋଉ କମ୍ପୋଷ୍ଟ।
ହଁ ଆଜ୍ଞା।
ଆଉ
ହୋଉ।
ଆଉ ଉଁ
ହୋଉ ଭାଇ।
ହଁ। ତମେ କଣ ବ୍ୟସ୍ତ ଅଛ?
ହଁ ମୁଁ ଏବେ ତମ କି ଆପଣଙ୍କ ଯାଆନ୍ତୁ ଟିକେ ଖିଆପିଆ କରନ୍ତୁ ଆସିକି ମତେ ଆ ଭିତରେ କଲ୍ କରିବେ ଆଉ।
ହୋଉ। ହଁ ଆମେ କଥା ହବା ମୋର ଟିକେ କାମ ଥିଲା ତମ ପାଖରେ। କଥା ହବା ଆଉ ହେଲା। ହୋଉ ପର୍ସିନାଲ ଟିକେ କଥା ହବା ଆଉ।
ହୋଉ ହବା।
ହୋଉ।